ହଁ।
ଆଉ ଖବର କଣ?
କଣ ଖବର ମୋ ଭୋଉଣୀ ଝିଅର ବାହାଘର।
ଓହୋ।
ଯିବି ବୋଲି ଯାଇପାରୁନି। ଘରର ପାରିବାରିକ ସମସ୍ୟା।
ଓହୋ ଆଉ କଣ ବାହାଘର କେମିତି କଣ ଯିବେ ନା ନାଇଁ?
ଉଁ ବାହାଘରକୁ ଯିବି ବୋଲି ଭାବୁଛି ମୋ ପାଖରେ ଏ ମୋର ଗୋଟେ ଯା ଅଛି ସେ ହାଣ୍ଡିକ୍ୟାପ।
ଓହୋ କେମିତି କଣ ତାଙ୍କର ହେଇଯାଇଥିଲା ନା ଜନ୍ମରୁ?
ସିଏ ତାର ଜନ୍ମରୁ ହାଣ୍ଡିକ୍ୟାପ୍।
ଆଚ୍ଛା ଆଚ୍ଛା କଣ କୋଉ ଅଙ୍ଗ କୋଉ ଅଙ୍ଗ କେମିତି
ତାର ହା ହାଣ୍ଡିକ୍ୟାପ୍ଟ ମାନେ ସିଏ ଆ ମୂଳରୁ ପୋଲିଓ ହେଇଯାଇଥିଲା ତା ଜନ୍ମରୁ।
ଉହୁଁ।
ତମର ଯଦି ପୋଲିଓ ମୋର ଦିଅର ଥିଲା ସିଏ ବି ପୋଲିଅ ଥିଲା ତାର
ହ ହୁଁ।
ତେଣୁ ଠାକୁରଙ୍କର ଏମିତି ଯୋଗ ସିଏ ମୋ ଦିଅରର ବାହାଘର କରିବାକୁ ବାହାରିଲୁ ଆମେ ଭାବିଲୁ ବାହାଘର କରିବୁ
ହୁଁ
ଆଉ ତିରିଶ ବର୍ଷ ହେଲାଣି ବାହାଘର କର ଦୋବୁ ବାହାଘର କରିବାକୁ ବାହାରିଲା ବେଳକୁ ସେ ଦିଅର ମନା କରୁଥିଲେ ବାହା ହେବାକୁ। ଆମେ ଜବରଦସ୍ତ କରିକି ବାହାଘର କରିବାକୁ ବାହାରିଲୁ। ଅବିକା ବାହାରିଲୁ। ଖୋଜିଲୁ ଆଉ ଏମିତି ପୁଅ ପିଲା ଟା ଆଉ ପାଠଶାଠ ପଢିଚି ଚାକିରି କରୁଚି ଆଉ ତାକୁ ଆଉ ଭଲ ପିଲା ମିଳିବେନି। ଏମିତି ଭାବିକିରି ଆମେ ଗଲୁ। ଆମେ ଯେଉଁ ଜାଗାରେ ଯାଇ ପହଞ୍ଚିଲୁ ସେ ପିଲା ପୋଲିଓ ତାର ଥିଲା। ମୂଳରୁ ସିଏ କିନ୍ତୁ ଚଲାବୁଲାକରେ ରୋଷେଇ କରେ। ହଁ ସବୁ କାମ କରିପାରେ। ମୂଳେ, ମାନେ ବାହା ହେଲା ବେଳୁ କଣ କହିଲୁ ଠିକ ଅଛି ଚଳିବ ତ। ଆଉ ବାହାଘର କରିଦବା। ଏମତି ଯୋଗ ତ ଠାକୁରଙ୍କର ଯୋଗ
ହଁ।
ଅନା ବାହାଘର ହେଲା ପରେ ପୁଅ ହେଲା। ପୁଅ ହେଲା ପରେ ସେ ପୁଅ ଗୋଟିଏ ପୁଅ ହେଲା। ପୁ ଆଉ ଗୋଟଏ ପୁଅ ହେଲା ପରେ ସୁ
ସେ ପୁଅ ଭଲ?
ହୁଁ, ପୁଅ ଭଲ। ଆଉ ପିଲା ସେମିତି ରହିଲା। ସେ ପିଲା ଆଉଁ ଡକ୍ଟର କହିଲା ଯେ ଆର ପୋଜିସନ ବଙ୍କା ସେ ପିଲାକୁ ରଖନାହିଁ। ତେଣୁ ଆଉ ମୁଁ ନଥିଲି। ଆଉ ସେ ପିଲା ରଖିଲେନି ଆଭର୍ଷନ କରିଦେଲେ।
ଆଚ୍ଛା, ନହେଲେ ଦି ଜଣଙ୍କ ଭିତରୁ କାହା ଉପରେ ଅସୁବିଧା ହେଇଥାନ୍ତା ଆଉ।
ହୁଁ, ହେ ମା ଉପରେ ଅସୁବିଧା ହେଇଥାନ୍ତା ବୋଲି ପିଲାକୁ ଆମେ ରଖିଲୁନୁ ଆବର୍ଷନ କରିଦେଲୁ। ତେଣୁ ତାର ଗୋଟିଏ ପୁଅ। ସେ ପୁଅକୁ ପାଠ ସାଠ ପଢେଇକି କିରି ସିଏ ତାର ଯାଇଁକିରି ବାହାରେ ରହିଲାଣି ଚାକିରି ବାକିରି କରୁଚି। ସେି ରହିଛି ଅଛି କିନ୍ତୁ ତା ଆଉ ସେ ଦିଅର ସେମିତି ହାଣ୍ଡି କ୍ୟାପ୍ଟ, ତାଙ୍କର ହାର୍ଟଚୋକ ହେଲା ସିଏ ମରିଗଲେ।
ଓହୋ, ବହୁତ କମ୍ ବୟସରୁ ନାଇଁ?
ହଁ, ପଚାଶ, ପଞ୍ଚାବନ ବର୍ଷରେ ସିଏ ମରିଗଲା। ଯଦି ମରିଗଲା ଇଏ ହାଡିିକ୍ୟାପ୍ଟ ଲୋକ ଆକୁ ଆଉ ତାର ଗୋଟେ ଲୋକ ଲୋକ ନିହାତି ଦରକାରେ। ଆଉ କଣ କରିବୁ? ସିଏ ଏବେ ଖାଲି ଚେୟାରରେ ବସିକରି ଯାହା କରୁଚି। ଆଉ ଖାଇବା ବି ଏମିତି ସବୁ ଚିୟାରରେ ବସିକି। କିଛି ମାନେ ଚାଲି ପାରୁନି ଆଉ।
ଆଚଛା, ଆଚଛା।
ତା ପାଖରେ ଜଣେ ମଣିଷ ଦରକାର। ନିହାତି ତେଣୁ ତାକୁ ଛାଡିକିରି ଯିବାଟା ଆଉ ଏ ଚିକିନ ସେଇଥିପାଇଁ ଅସୁବିଧା ହଉଚି, କଣ କରିବି?
ତଥାପି ତ ଯାହା ବି ହେଲେ ଫୁଣ ବାହାଘର ଯିବାକୁ ଗୋ ହଉ ଦି ଦିନ ଯିବାକୁ ତ ପଡିବ ନା।
ହୁଁ, ସିଏ ମୋ ଭଉଣୀ ଫୋନ୍ କରୁଚି ଯେ ଆସିବୁ ପନ୍ଦର ଦିନି ପୂର୍ବରୁ ଆସିବୁ। ଆସିକିି ପହଞ୍ଚିବୁ। ତେଣୁ ପନ୍ଦର ଦିନ ନହେଲେ ବି ଆଠ ଦିନ ପୂର୍ବରୁ ଯିବାକୁ ହବ। ଯେମିତି ହେଲେ, ତେଣୁ ସିଏ ମତେ ସଉ ସବୁ ପ୍ରକାର ଇଏରେ ସାହାଯ୍ୟ କରନ୍ତି।
ହଁ- ହଁ।
ଯାହାଦ୍ଵାରା କି ପଇସା ପତ୍ର ଠୁ ମେଡ଼ିସିନ୍ ଠୁ ଆରମ୍ଭ କରି। ଲୁଗାପଟା ମୁଁ ଅଭାବୀ ଲୋକ ମତେ ସବୁଥିରେ ସାହାଯ୍ୟ କରନ୍ତି। ତେଣୁ ମୁଁ ପଇସା ପତ୍ର ସିନା ଦେଇ ପାରୁନି କିନ୍ତୁ ମୁଁ ଫରେ କିଛି।
ହଁ -ହଁ ଆପଣଙ୍କ ଦ୍ଵାରା ଯେମିତି ଯୋଉ ପ୍ରକାର ସାହାଯ୍ୟ ହେଇପାରିବ। ଆପଣ ସେ ସାହାଯ୍ୟ କରିବେ।
ଯାହାହେଲେ କିଛି, କିଛି କାମ ତାର କରିକିରି ତାକୁ ସାହାଯ୍ୟ। କରିବି ନା -ନା।
ହଁ- ହଁ କାଇ ନୁହେଁ ଆପଣଙ୍କ ପାଖରେ ପଇସା ନାହିଁ ଯୋମ୍ ତି ଯୋଉ ହିସାବରେ ଆପଣ ସାହାଯ୍ୟ କରିପାରିବେ।
ମନ ଚାହୁଁଛି କିନ୍ତୁ ଏଇଆ।
ତଥାପି ଆପଣ କଣ ଭାବିଛନ୍ତି, ଯିବେ?
କିଛି ଏବେ ଯାଏ କିଛି ଠିକ୍ କରିପାରୁନି, କଣ କରିବି।
କଣ କରିବେ?
କଥାବାର୍ତ୍ତା କରିକି ତାକୁ ତା ବାପ ଘରକୁ ପଠେଇବି। ତାପରେ, ମୁ ଏଆ ଭାବିଛି। ନହେଲେ ସିଏ ଏଠି ଚଳିପାରିବନି।
ହଁ ସେ ଆଠ ଦିନ୍ ହଉ କି ପନ୍ଦର ଦିନ୍ ହଉ।
ହୁଁ-ମୁଁ।
ତାଙ୍କୁ ସେୟା ନହେଲେ କରିବେ, ନହେଲେ ସେ ବହୁତ୍ ହଇରାଣ ହେଇଯିବେ ନା।
ହୁଁ -ଉଁ ଏଠି ଚଳିପାରିବା ଅସମ୍ଭବ ମାନେ ସିଏ ଚଳିପାରିବନି। ତା ତ ନିହାତି ଗୋଟେ ଲୋକ ଦରକାରେ ତ କୋଉଠି ଏ- ଏନେ ଚାକର କୋଉଠି ଆଣିକି
ସେଇଆ ତ ଅସୁବିଧା କୋଉ ଲୋକ ରହିବେ।
ହୁଁ, ଏଇଆ ହଉଛି ଅସୁବିଧା ଆଉ।
ସେ ଯଦି ନ ମାନନ୍ତି, କେମି ନାଇଁ ମୁଁ ଯିବିନି ମୋ ଇଆ ଘରକୁ।
ତାଙ୍କର ସେତା ମନ ଯାହା ହବ ତାର କରିବ ଆଉ, ମୁ କଣ କରିପାରିବି।
ଓଁ -ହଁ, ଆପଣଙ୍କର, ଆପଣଙ୍କର ବି ପୁଣି ପୁଣି ବ୍ୟକ୍ତିଗତ କିଛି କେ ଅଛି ନା ନାଇଁ, ଆଉ ଏମିତି
ନେ ମୋର ବନ୍ଧୁବାନ୍ଧବ, ଭଲ ମନ୍ଦ, ମୋର ବାପ ଘର, ମ ସେଇଥିପାଇଁ କୁଆଡେ ଯାଇପାରୁନି, ଆଡେ ଗାଇ ଦିଟା ରଖିଛି।
ହୁଁ-ହୁଁ-ହୁଁ
ତାକୁ ଖୋଇବି, ପେଇବି, ସେ ଗାଈ କି ବାନ୍ଧିବି, ଆ ଗୁହାଳ ଟିକେ ପୋଛିବି।
ସେ ସବୁ ବି ଅଛି।
ଇଏ ବି ଅଛି। ଆଉ କଣ କରିବି, ମୁଁ କିଛି ଠିକ୍ କରିପାରୁନି, ମୁଁ ଭାରି ଦୁଶ୍ଚିନ୍ତାରେ ରହୁଛି।
କଣ କରିବେ ପୁଣି, ବାହାଘର କେବେ ଅଛି?
ବାହାଘର ଅଛି ଯାଇକିରି ମା- ମା- ମଗୁଷୁର ମାସ ରେ ବାହାଘର ହବ।
ଓହୋ, ଆଉ ଯାହା ବି ହଉ, ଆମେ ଆଗରୁ ବି ଚିନ୍ତା କରିବା କଥା ନା, ଏ କଣ ହବ, କଣ ନାହିଁ?
ଚିନ୍ତା କରିବି କଣ କରିବି ଆଉ?
ତ ଆପଣ ତାଙ୍କ ସହିତ କଥା ହଉନାହାନ୍ତି। ଆପଣଙ୍କ ଯା ସହିତ।
କଥା ହେଇନି ହେବି। ସେ ସମୟ ଆଇିଲେ କଥା ହେବି ଆଉ। ଏଇନେ
ହଁ। ଏବେଠୁ ହଁ।
ହ। ଏବେଠୁ କାହିଁ କଥା ହେବେ। ସେ ସମୟ ଆଇଲେ ପାଖାପାଖି ହେଇଗଲେ। ଯାହାହେଲେ ତ ମତେ କିଛି କରିୟାକୁ ପଡିବ। ଆଉ ନକଲେ ତ ଅସୁବିଧା।
ଆଉ ଆଉ ହେଇପାରିବନି। ଆପଣଙ୍କୁ ଯିବା ଯିବାକୁ ପଡିବ। ନହେଲେ ସିଏ ବି ମନ ଦୁଃଖ କରିବେ ନା।
ଆଉ ମୁଁ ନିହାତି ଯିବି। ମନ ଦୁଃଖ କରିବୁ ତ ନ ନ ଗଲେ ସିଏ ଅବଶ୍ୟ। କିଛି ଇଏ କରିବନି। କିନ୍ତୁ ମୋ ବିବେକ କଥା ଦଉଛି।
ଆଉ ସିଏ ବି ଗୋଟେ ମା ତ ସେ ବୁଝିଯିବେ। ଯୋଉ ସେ ଆପଣଙ୍କ ଭଉଣୀ। ତାଙ୍କ ଝିଅ। ଯିଏ ବାହା ହେବେ। ତାଙ୍କର ସେଏ ବି ମନଦୁଃଖ କରିବେ ନା।
ଏଇ ଛୁଆ ତ ଏବେଠୁ କହୁଛି, ତୁ ଆସିକି ରହ କଉଚି।
ସେୟାବା।
କେଇ ନାହାନ୍ତି ତ ପରିବାର। ଦିଟା ଛୁଆ ମା ବାପ।
ହୁଁ।
ଆମକୁ ବେଶୀ ଭଲ ପାଆନ୍ତି। ଆ
ସେ ବା ଛୁଆମାନେ ଛୁଆମାନେ ଯୋଉଠି ସ୍ନେହ ଆଦାର ପାଇବେ, ସେଠି ଭଲ ପାଇ। ମାନେ ଆଶା କରିବେ।
ହଁ। ଛୁଆ ସବୁବେଳେ କହନ୍ତି, ତୁ ମୋଟେ ଯା ନା। ମୁଁ ଯେତେବେଳେ ଯିବି ତାଙ୍କ ଘରକୁ, ସେ କହିବେ ତୁ ମୋଟେ ଯାଆନା। ମଉସାଙ୍କୁ ବି ଏଠିକି ନେଇଆ ଆମ ପାଖକୁ, ମଉସା ଏଇଠି ରହିବେ। ତମେ ଦି ଜଣ ଯାକ ଏଇଠି ରୁହ। ଆଉ ତୋର ମୋ ଝିଅ ଦିଟା ବାହାଘର କରିଦେଇଛି। ମତେ କହୁଛନ୍ତି, ତ ଝିଅ ତ ଦିଟା ବାହାଘର କରିଦେଇଛୁ। ଆଉ କଣ କାମ? ଏ ସବୁ ଜିନିଷ ଅସୁବିଧା ହଉଛି ବୋଲି, ସିଏ କଣ ଏତେ କଥା ଜାଣୁଛନ୍ତି?
ସେଇଆ। ସିଏ କାହିଁ ଏତେ ଭିତର କଥା ଜାଣିବେ। କଣ ହଉଛି, କଣ ନାହିଁ? ଆପଣ କେମତି ବଞ୍ଚୁଛନ୍ତି?
ହୁଁ ସେଉରା ସବୁ ଦେଖୁଛି ନା ଆଉ। ମୋ ହଁ ପରିସ୍ଥିତି କଣ? ଆଉ ସେମାନେ ଆଉ ଛୁଆ ବାହାରେ ଅଛନ୍ତି। କଟିକିଆ ଛୁଆ ସିଏ ଆଉ ଏ
ଉୁଁ ହୁଁ
ମାଉସୀର କଣ ଅସୁବିଧା ସୁବିଧା
ସେୟା ବା ଏ ସବୁ ବହୁତ ଅସୁବିଧା
ଯଦି ଦେଖିବି ଯଦି ହବ ବାହାଘର ଆଠ ଦିନ ଥବ ପନ୍ଦର ଦିନ ପୂର୍ବରୁ ତ ଯାଇ ହବନି।
ଯାଇହବନି
କିନ୍ତୁ ଚାରି ଦିନ ପାଞ୍ଚ ଦିନ ଥ ବାର ନାହିଁ ଆଉ ମତେ ଯିଏ ସାହାଯ୍ୟ କରିଛି ମୁଁ ତାକୁ ତ ଫେରେ କିଛି କୋଉ ବାଟରେ ସାହାଯ୍ୟ କରିବି ନା ନାଇଁ।
ଆଉ ଆଉ ଏ ବହୁତ କଥା ମାନେ ଖରାପ ହବ।
ଓ ଦରକାର ବେଳେ ମତେ କିଏ ଅନେଇବ ସାହାଯ୍ୟ କିଏ କରିବ। ସେଇମାନେ ହିଁ ସାହାଯ୍ୟ କରିବେ।
ହଁ ଆପଣ ଯଦି ଏବେ ନ କରିବେ ପୁଣି ସେତେବେଳେ ତାଙ୍କୁ ବି ଗୋଟେ ଅବସ୍ୟ ନ କହି ପାରନ୍ତି ମୁହଁରେ ସେ ବି ଭାବିବେ ନା ନାଇଁ। ଆଜ୍ଞା ଆମ ବେଳେ
ସେ ଭାବିବନି ସେକ ଆମେ ତାକୁ ଏତେ ସାହାଯ୍ୟ କରୁଛୁ ଯାହା ଦ୍ଵାରା କି ଦିହ ଖରାପ ହବ ମେଡିସିନ କଟକରୁୁ ବସ ବାଟେ ପଠ ମୋ ପାଖକୁ ଆଉ ଥଣ୍ଡା ହବ ମେଡିସିନ ଦବ।
ସେଇଆ।
ଯେକୌଣସି ଜିନିଷ ହେଲା ତୁ ଫଟୋ ଉଠେଇକି ପଠେଇବି ସିଏ ସିଆଡୁ ଔଷଧ ପଠେଇବ। ତେଣୁ ଏତେ କଲା ପରେ ତୁ ଯଦି ତା ଦରକାର ବେଳେ ନ ଆସିବୁ
ସେଇଆ ସେ କଣ ହେବ ସେ ଲାଭ କଣ ଠିକ ବୁଝୁଛନ୍ତି। ଆପଣ ବି କଣ କରନ୍ତୁ ନ କଲେ ହବନି।
ଯାହା ହେଲେ ଯିବାକୁ ହବ ମତେ ମୁଁ ସମସ୍ତେ
ହଁ ହଁ ଜଣଙ୍କୁ ଦେଖିଲେ କଣ ହବ? ହଉ ମୁଁ ଆପଣଙ୍କୁ ପରେ ଫୋନ କରିବି।
ହଉ ହଉ।